ହାଲୋ।
ମୋ କଥା ଶୁଭୁଚି?
ହଁ ହଁ।
ଆଉ କଣ କରୁଥୁଲୁ?
ହଁ ଏଇଠି ବସିଛି ଆଉ।
ଆଉ ତମ ଆଡ଼େ ଗରମ କେମିତି କଣ ହୋଉଛି?
ହଁ ଗରମ ପ୍ରବଳ ଗୁଳୁ ଗୁଳି ବି ହୋଉଚି।
ହୁଁ ହୁଁ ଆଉ କେମିତି କଣ ଗରମ ହୋଉଚି ରହୁଚୁ କେମିତି କଣ?
ହଁ ଗରମ ତ ରହି ହୋଉନେହିଁ ଘରେ ବି ରହି ହୋଉନେହିଁ ବାହାରକୁ ବି ଯାଇ ହୋଉନେହିଁ।
କରେଣ୍ଟେ ବି ସେମିତି ରହୁନେହିଁ।
ହଁ। ବର୍ଷା ଯେମିତି ଉଠୋଉଚି ମାନେ ସତେକି ଏବେ ଯେମିତି ପୁରା ଜୋରେ ବର୍ଷିଯିବ କିନ୍ତୁ କିଛି ହୋଉନେହିଁ। ଗୁଳୁ ଗୁଳି ଗରମ ହେଉଚି ଜୋରରେ। ହୁଁ ଆଉ ଖରାବେଳେ କଣ ଖାଇଥିଲୁ?
ଖାଇଥିଲି ଭାତ ଡାଲମା ଭଜା।
ଉୁଁ ହୁଁ ତ ଗରମ ହୋଉଚି ପଖାଳ ଛଡା ଆଉ କିଛି ଖାଇବାକୁ ଇଚ୍ଛା ହୋଉନାହିଁ।
ହଁ।
ଆଉ ତୁ ପଖାଳ ଖାଉନା ନାହିଁ?
ହଁ ଖାଇଏ ଏବେ ଫେରେ ଦେହ ଖରାପ ହେଇଥିଲା ସେଥିପାଇଁ ଖାଇନିନେହିଁ ଆଉ।
ହଁ ଇଏ ପୋଖାଳ ବି ମାନେ ଦେହକୁ ବେଶୀ ଇଏ ଯାଉନି ମୋର ତ ସହଜେ ଥଣ୍ଡା ଦେହ। ମୁଁ ଟିକିଏ ଥରେ ଦିନେ ଅଧେ ଖାଇଦେଲେ ମତେ ଥଣ୍ଡା ଧରିବ ସାଙ୍ଗେ ସାଙ୍ଗେ। ଆଉ। ଆଉ ଏଇ ଖରା ଗରମରେ ତ କୁଆଡ଼େ ଯିବାକୁ ଇଚ୍ଛା ହୋଉନେହିଁ ତୁ କୁଆଡ଼େ ବୁଲିବାକୁ ଯାଇଥିଲୁ?
ନାଇ ଯାଇନି କୁଆଡେ।
ଓ ହୋ ଆଉ କଣ କରୁଥୁଲୁ?
ଏଇଟତ ଅଛି ଆଉ।
ମୁଁ ଏଇଠି ବସିଥିଲି ପଢ଼ୁଥୁଲି ଆଉ ଗରମ ହୋଉଚି ମୁଁ ଏଇ ଛାତ ଉପରେ ବସିିକି ପଡ଼ୁଚି ଆଉ। ଆଉ କଣ ଖବର କହ?
ହଁ ଭଲ। ଆଉ ଦେହ ପା ଭଲ?
ତମ ଆଡ଼େ ଗରମ କେମିତି କଣ ପଡ଼ୁଚି ହଁ।
ଆମ ଆଡେ ପ୍ରବଳ ଗରମ ହୋଉଚି।
ଆଉ କେମିତି କଣ ଗରମରେ ରହୁଚି ସବୁ?
ଗରମରେ କରେଣ୍ଟେ ତ କାଟି ଦୋଉଚି ଆଉ।
ହୁଁ। ଆଉ କଣ କହ? ହାଲୋ।
ଆଉ ଘରେ ସବୁ କେମିତି ଅଛନ୍ତି?
ଘରେ ହଁ ସବୁ ଭଲ ଅଛନ୍ତି ଆଉ ଗରମ ତ ହୋଉଚି ଏତେ ଜୋରରେ ରହିହୋଉନେହିଁ କହନି। ଆଉ ତମର ଚାଳ ଘର ଅଛି ନା ନାଇଁ।
ନାଇଁ ନାହିଁ।
ହୁଁ ହୁଁ ନାଇଁ ଗରମରେ ଚାଳ ଘରେ ବହୁତ୍ ଶାନ୍ତି ଲାଗେ। ରାତିରେ ଶୋଇବାକୁ ନୁହଁ ହୁଁ।
କୋଠା ଘରେ ତ ରହି ହଉନି।
ହୁଁ ଆଜିକାଲି ତ ସବୁ ଏସିି ଲଗେଇ ଦେଉଛନ୍ତି ଆଉ ଚାଳ ଘର କୋଉଠି ଦେଖିବାକୁ ମିଳିବ।
ହଁ।
ହୁଁ। ସେଇ ଯଉ ଏସି ଲାଗୁଚି ସବୁ ଗଛ କାଟି ଦଉଚନ୍ତି। ଆଉ ସେଇଥିପାଇଁ ତ ଆଉ। ତ ଗରମ ସହି ହଉନି ଆଉ।
ହଁ।
ଆଉ କହୁନୁ କଣ କରୁ ତୁ କେମିତି କଣ ରହୁଛୁ ଗରମରେ।
ହଁ ଗରମରେ ରହି ହଉନି ସେମତି ରହିବା କଥା ଆଉ ଗଛଟା ତ ସବୁ କଟାକଟି ହେଇଯାଉଛି। ଏସି ଫେସି ଲାଗୁଛି ଫ୍ୟାନ୍ ତ ବୁଲୁନି ସେମିତି ରହିବା କଥା ଆଉ।
ହୁଁ। ଆଉ ଏବେ ତ ରଜ ପର୍ବ ଆସିବ ଆଉ ତୁ କଣ ଡ୍ରେସ ପତ୍ର କିଣା କିିଣି କରି ସାଲୁଣି।
ହଁ ସରିଲାଣି।
ହ କେତେ ଖଣ୍ଡ ଡ୍ରେସ୍ ଆଣିଛୁ।
ଆଣିଚି ତିନିଟା।
ଆଚ୍ଛା ଆଉ ତମର ପୋଡ଼ପିଠା ତିଆରି ହବ ନା ନାଇଁ ଏଥରକ।
ହଁ ହବ।
ହୁଁ ହୁଁ ହୁଁ ଆଉ ପୋଡ଼ପିଠା କେମିତି ତିଆରି ହୁଏ ଜଣିଛୁ।
ହଁ।
ଟିକିଏ କହିଲେ ମୁଁ ଜାଣିନି କେମିତି ହେବ ମତେ କହିଲେ ମୁଁ କରିବି ଟିକିଏ।
ହଁ ପୋଡପିଠାରେ ଫାଷ୍ଟ ପାଣି ଗରମ ହବ। ତାପରେ ଗୁଜୁରାତି ହେରିକା ପଡ଼ିବ ତାପରେ ଚୁ ପାଣି ଟିକେ ତାତିଲା ପରେ ଚୁନା ହରିକା ପଡିବ ନଡିଆ କୋରା ଯେ ନଡିଆ ପାତି ପକେଇ ପାରିବ କାଜୁ ଖିସ୍‌ ମିସ୍‌ ତାପରେ ସେ ଟିକେ ଫୁଟା ଆସିଲା ପରେ ତାକୁ ଗୋଳେଇକି ଯନ୍ତୁଆଣୀ ଜୋସ୍ ତା ପରେ କଢା ହବ। ତାପରେ ପୋଡା ଯିବ। ତାପରେ କଢେଇରେ କିି ହଁ ମିଠା ହବା ପାଇଁ ଚିନି କି ଗୁଡ ଯିଏ ବ୍ୟବହାର କରିପାରିବ ଆଉ।
ଆଚ୍ଛା ଆଚ୍ଛା ତାପରେ କେମିତି କଣ ହବ।
ତାପରେ ଗୋଟେ କଡ଼େଇରେ ଦେଇକି କଦଳୀପତ୍ର ଥୋଇ ତାପରେ ଆଁ ଯନ୍ତୁ ଆଣୀଙ୍କୁ ସାଇଜି ରେ ରଖିକି ତା ଉପରେ ପୁଣି କଦଳୀ ପତ୍ର କି ତାଳ ପତ୍ର ଯିଏ ଯେମ୍ ଦେଇକି ତାପରେ ନିଆଁ ଆାଞ୍ଚ ରଖିକି କ ଚୁଲିରେ ପୋଡ଼ା ହବ ଆଉ।
ଆଚ୍ଛା ତମର ଏବେ ବି ଚୁଲିରେ ରୋଷେଇ ହଉଚି ନାଇଁ।
ହଁ ଆମର ଏବେବି ହୁଏ।
ହୁଁ।
ଆଉ ତମର କେମିତି ପୋଡ଼ା ହେଇଥିଲା।
ଆମର ତ ଏଥର ପୋଡ଼ା ହେଇନଥିଲା, ଯେହେତୁ ମୋ ନାନୀର ବାହାଘର ହେଇଥିଲା। ତ ମୋ ମାମା ସେଇ ପୋଡ଼ପିଠା ଭଳିଆ ଗ୍ୟାସ୍ ରେ ବସେଇ ଦେଇଥିଲା କଡ଼େଇରେ ଆଉ।
ଏବେ -ତ -ଚୁଲିରେ -ବି ଆଉ ରୋଷେଇ ବେସି କରୁ ନାହାନ୍ତି ଗ୍ୟାସ୍ ରେ କରୁଛନ୍ତି ସମସ୍ତେ।
କରୁ ନାହାନ୍ତି କଣ ଏବେ ମଝିରେ ଯୋଉ ଗ୍ୟାସ୍ ର ସମ ସ୍ୟା ହେଲା, ଲୋକମାନେ ପ୍ରାୟତଃ ଗାଁରେ ହୁଁ, ଗାଁ ରେ ପ୍ରାୟ ଚୁଲିରେ କିଏ ରୋଷେଇ କଲେ ତ ପ୍ରାଏ ସବୁ ଇଣ୍ଡେକ୍ସନ୍ ରେ ରୋଷେଇ କରୁଛନ୍ତି।
ଅହଁ।
ହୁଁ।
ଗାଁ ରେ ରୋଷେଇ କରିବା ସହଜ, ଯୋଉଠି ଯାହା ହେଲେ ବି, ଗ୍ୟାସ୍ ନହେଲେ ବି ଚୁଲିରେ କରି ହେଇଜିବ।
ହଁ। ଆଉ ଏଥର ରଜରେ କୁଆଡ଼େ ଯିବୁ ବୋଲି ଭାବିଚୁ?
ହଁ ମନ୍ଦିର ଯିବି ଆଉ।
ହୁଁ, ହୁଁ। ଏଇଠି ତ ଆମ ଏଇ ପାଖରେ ମଙ୍ଗଳା ମନ୍ଦିର, ସାରଳା ମନ୍ଦିର ତୁ କୁଆଡ଼େ ଯିବୁ ଭାବିଛୁ?
ଭାବିଚି ଏଇଠି ପାଖ ମନ୍ଦିର କୋଉଠି ଯିବି ଆଉ।
ହୁଁ, ହୁଁ। ତ କୁହ ମୁଁ ଭାବୁଥିଲି ପୁରୀ ଯିବି ବୋଲି। ଠାକୁର ଦର୍ଶନ କରିବାକୁ, ଏ ଯୋଉ ଗରମ୍ ହଉଚି ଘରୁ ବାହାରିଆକୁ ବି ଇଚ୍ଛା ହଉନି।
ହଁ।
ଦେଖିବା ଥଣ୍ଡାପାଗ ପଇଲେ ଯିବା ଆଉ।
ହଁ।
ଆଉ ରଜପାନ ଖାଉ ନା ନାଇଁ?
ନାଇଁ ଖାଇନି କେବେ।
ଖାଏନୁ ରଜ ପାନ ବଢ଼ିଆ ଲାଗେ ନା, ସେଥିରେ ସବୁ ଗୁଆ ପଡ଼ିଥିବ, ବିଭିନ୍ନ ପ୍ରକାରର ତାର ଯୋଉ ସବୁ ମସଲା ଥାଏ ସେ ପଡ଼େ। ଆଉ ଚେରି ପଡ଼େ, କିସମିସ୍ ପଡ଼େ ବଢ଼ିଆ ଲାଗେ।
ହଁ, ଏଥର
ତମ ଆଡ଼େ ହୁଏନି କି ରଜପାନ?
ନାଁ ଆମ ଗାଁ ରେ ହୁଏନି।
ହୁଁ, ହୁଁ। ନାଁ ଆମର ତ ଏଇ ଗାଁରେ ହୁଏନି, ଆମ ଏଇ ବଜାର ଗଲେ ଯାଇଁକି ଖାଇବୁ।
ହୁଁ ସେଇ ବଜାର ହିଁ ଯାଇକି ମିଳିବ, କିନ୍ତୁ ଗାଁ ଗଁରେ ତ ମିଳୁନି ଏମିତି ନର୍ମାଲ ପାନ ଏମତି ଦୋକନ୍ ଯୋଉ କରିଛନ୍ତି ସେମାନେ ଭାଙ୍ଗନ୍ତି।
ହୁଁ, ଏଇ ଗରମରେ ତ ଯୋଉ ହଉଛି ଘରୁ ବାହାରି ଆକୁ ଇଚ୍ଛା ହଉନି ଆଉ କଣ ଖାଇବ କୁଆଡ଼େ ଯିବ? ହୁଁ, ଆଉ? ଆଉ କଣ କହ?
ଆଉ ପାଠପଢ଼ା କେମିତି ଚାଲଚି?
ପାଠପଢ଼ା ହଁ ସେମିତି ଚାଲିଚି ଆଉ। ଆଉ ତ ରଜ ତ ଏବେ ଆସିବ। ଆଗୁକୁ ଦେଖିବା କଣ କରିବା ପଢ଼ା ସଇଲେ ଆଉ।
ହୁଁ।
ଏବେ ତ ରଜ ପର୍ବ ଆସିବ। ରଜ ପର୍ବ ପରେ ଆଉ କଣ ପର୍ବ ପଡ଼ିବ?
ସ୍କୁଲ ତ ଖୋଲିବାର ଅଛି। କହୁନି। ଦେଖାଯାଉ ସ୍କୁଲ୍ ଖୋଲୁଛି କି ନାହିଁ।
ହଁ ଏ ଖରା ଗରମ ଯୋଗୁଁ ପ୍ରାୟ କିଛିଟା ଜିଲ୍ଲାରେ ସ୍କୁଲ୍ ଛୁଟି ଘୁଞ୍ଚିଛି। ଆଉ ଆମ ଏଠି ତ ସ୍କୁଲ୍ ଖୋଲିଗଲାଣି କାଲିଠୁ ଖୋଲିଲା ସ୍କୁଲ୍। ହଁ। ଆଉ ତୋମ ସିଆଡ଼େ ଗରମ କେମିତି କଣ ହଉଛି?
ହଁ ଆମର ହଉଛୁ ବହୁତ ଗରମ ଗାଁରେ ବି ଏସି ଲଗେଇ ସାରିଲେଣି ଅଧିକା। ଫ୍ୟନ୍ ବି ହଉନି ପବନ ହଉନି ଭୋଲଟେଜ୍ କମ ରହୁଛି।
ଗାଁରେ ତ ଏତେ ବି ଗରମ ହଉନଥିବ? ହଁ ଗାଁରେ ବି ସେତେ ଗରମ ହଉନଥିବ ଯେହେତୁ ଗଛ ବୃଛ ରହିଛି।
ହୁଁ, ଆମ ଘର ପାଖରେ ଗଛ ସବୁ କଟାକଟି ହେଇଗଲାଣି। ଖରା ଟିକେ ପ୍ରବଳ ହଉଚି।
ହଁ। ଯେତେ ପାରୁଚ ଗଛ ଲଗାଅ।
ହଁ।
ହଁ ଆଉ ସନ୍ଧ୍ୟା ବେଳେ କଣ ଖାଇଥିଲୁ?
ହଁ ସନ୍ଧ୍ୟାବେଳେ ଚାହା ବିସ୍କୁଟ୍ ଖାଇଥିଲି ଆଉ।
ଗରମରେ ଚା ଖାଉଚୁ?
ଦେହ ଟିକେ ଭଲ ନାହିଁ ସେଥିପାଇଁ ଖାଉଛି ଆଉ।
ନା ଆମର ତ ଏପଟେ ଗରମ କେହି ମାନେ ସମସ୍ତେ ଗରମ ହେଲେ ବି ଯେତେ ଗରମ ହୁ ହେଲେ ବି ଲୋକମାନେ ଚା ପିଅନ୍ତି।
ଯୋଉମାନଙ୍କର ଅଭ୍ୟାସ ସେମାନେ ଛାଡି ପାରିବେ କି?
ହଁ ଏପଟ ତ ସମସ୍ତଙ୍କର ଅଭ୍ୟାସ ଚା ପିଇବା। ସେଟା ପ୍ରାୟ କିଛି ଅଛନ୍ତି ଗରମ ତାଙ୍କ ଦେହରେ ଯିବନି ଚା ପିଇଲେ ମାନେ ତାଙ୍କ ପେଟ ଖରାପ ହେଇଯିବ।
ହଁ।
ହଉ ମୁଁ ରଖୁଛି ଯାଉଚି କଣ କରିବି। ତୁ କଣ କର ଆଉ।
ହଁ। ଏ ବୋଉଲ।